ହ୍ୟାଲୋ ମୋ ନାଁ ଦିବେଶ ମୋ ନାଁ ଦିବ୍ୟଜ୍ୟୋତି ରାଉତ।
ହଁ ଆଉ ଆପଣଙ୍କ ଘର ଟା କୋଉଠି?
ଆମ ଘର ବାଜପୁରା।
ଆଉ ଏବେ ଆପଣ ଗାଁରେ ଫସଲ ସବୁ କଣ କଣ ଭଲ ଫସଲ ହେଇଛି?
ଆମ ଗାଁ ରେ ଏବେ ଧାନ ଠାରୁ ଆରମ୍ଭ କରି ପିଜୁଳି ଗଛ ନଡିଆ ଗଛ ଚାକୁଣ୍ଢ ଗଛ ସବୁ। ଭଣ୍ଡା ଗଛ ଅଛି।
ଆଉ ଏବେ ଆମ୍ବ ଚାଷ ଆମର ବାରିରେ ପ୍ରାୟତଃ ପାଞ୍ଚରୁ ଛଅ ପ୍ରକ ପ୍ରକାର ଆମ୍ବ ଗଛ ହେଇଥିଲା ଆଉ ବର୍ଷାରେ ପ୍ରାୟତଃ କେତେ ପ୍ରକାର ଆମ୍ବ ସବୁ ଝଡି
ଆମ ବାରିରେ ଆମ ବିଲରେ ବହୁତ ଗୁଡିଏ ହେଇଥିଲା ଖଜୁରୀ ଗଛ। ଖଜୁରୀ ଗଛରେ କେତେ ଗୁରା ଖଜୁରୀ ହେଇଥିଲା ତାକୁ ଆମେ ସବୁ ତୋଳିକି ଆଣୁ।
ଆ ଆଜି ଆପଣଙ୍କ କ୍ଲାସ ରେ କ୍ଲାସ ରୁମ ରେ କଣ ପଢା ହେଲା ସବୁ?
ଆମର ଆଜି ସାଇନ୍ସ ମ୍ୟାଥ କମ୍ପ୍ୟୁଟର ହିନ୍ଦୀ। ସବୁ ପଢା ହେଇଛି କୋଶ୍ଚିନ୍ ଆନ୍ସର ବି ଦିଆହେଇଛି।
ଆଉ ଆପଣଙ୍କ ସ୍କୁଲ ରେ ଆପଣଙ୍କର ସାଙ୍ଗ କେତେ ଜଣ ଅଛନ୍ତି? ପ୍ରାୟତଃ ବେଷ୍ଟ ଫ୍ରେ ଭଲ ସାଙ୍ଗ କେତେ ଜଣ ଅଛନ୍ତି?
ଭଲ ସାଙ୍ଗ ଦଶଟା ଆମ କ୍ଲାସ ରେ ହଉଛନ୍ତି ଚାଳିଶ ଜଣ। ଟୋଟାଲ ସ୍କୁଲରେ ହଉଛନ୍ତି ଚାରିଶହ ଲୋକ।
ଆଉ ଏବେ ତ ପ୍ରାୟତଃ ଆମ ଗାଁରେ ବହୁତ ପ୍ରକାର ପିଜୁଳି ଗଛ ଆଉ ବହୁତ ଗାଡିଆ ଅଛି ଆମର ତ ଏବେ ଆମ ଆଡେ ବହୁତ କଣ ସେ ବିରି ମୁଗ କୋଳଥ ସବୁ ହେଇଥିଲା। ଆପଣଙ୍କ ଏରିଆରେ କେମିତି କଣ ହେଇଥିଲା?
ଆମ ଗାଁ ଟା ଆକ୍ଚୁଆଲି ବହୁତ ସୁନ୍ଦର ସେଠି ଗୋଟେ ନଈ ଅଛି ନଈ ପାଖରେ କେତେ ଗୁଡିଏ ଗୋଟେ ପାର୍କ ଅଛି ତାପରେ ଆମର ଏଠି ବହୁତ ପଶୁ ପକ୍ଷୀ ବହୁତ ଆଉ ଲୋକମାନେ ବହୁତ ଲୋକମାନଙ୍କ ସଂଖ୍ୟା ବହୁତ ଅଛନ୍ତି। ଆଉ ଗଛ ପତ୍ର ବି ବହୁତ ଅଛି।
ଆମ ଗାଁ ଗ୍ରାମରେ ତ ପ୍ରାୟତ ତି ବହୁତ ଜୀବଜନ୍ତୁ ଅ ଗାଈ ଆ ଆମ ଘରେ ତ ପ୍ରାୟ ଚାରି ରୁ ପାଞ୍ଚଟି ଗାଈ ଅଛି। ଆପଣଙ୍କ ଘରେ କେତେ କଣ ଅଛି ଗାଈ?
ଆମ ଘରେ ଦଶ ରୁ କୋଡିଏ ଟା ପ୍ରାୟତଃ ଏତିକି କଣ ଗାଈ ଅଛନ୍ତି। ଆପଣଙ୍କ କଲେଜରେ କେତେ ଜଣ ପାଠ ପଢୁଛନ୍ତି ଆପଣଙ୍କ ସାଙ୍ଗ?
ମୋର ତ ଏବେ ମୋ କଲେଜରେ ପ୍ରାୟତଃ ପା ମୋ ସାଙ୍ଗ ଦଶ ରୁ ପନ୍ଦର ଜଣ ପ୍ରାୟତଃ ମୋତେ ଚିହ୍ନା ଚିହ୍ନି କରିଛନ୍ତି। ଆଉ ଏବେ ଆପଣଙ୍କ ଏରିଆ ରେ ପଣସ କେମିତି କଣ ହେଇଛି? ଆମ ଏଠିକାର ଏରିଆରେ ପଣସ ବହୁ ମାତ୍ରାରେ
ଆମର ଏଠି ବହୁତ ଅଛି ତାକୁ ଲୋକମାନେ ବହୁତ ମଜା କରିକି ଏଞ୍ଜୟ କରି ଖାଉଛନ୍ତି। ଆଉ ଆପଣଙ୍କର କେମିତି କଣ ସବୁ ନଡିଆ ଗଛ ପିଜୁଳି ଗଛ
ନଡ଼ିଆ ଗଛ ଆମର ତ ପ୍ରାୟ ଦଶ ରୁ ପନ୍ଦରଟି ନଡିଆ ଗଛ ସେଥିରେ ପ୍ରାୟତଃ ହ ଦୁଇଶହ ର ତିନିଶହ ନଡ଼ିଆ। ଆସିଛି ଆଉ। ଆଉ ପିଜୁଳି ତ ପ୍ରାୟତଃ ସକାଳୁ କିଏ ଆମର ଗଛରୁ ସବୁଦିନ ଡେଲି ଡେଲି ମୁଁ ପିଜୁଳି ଖାଉଛି। ଆଉ କଦଳୀ ଆପଣଙ୍କ ଏରିଆ ରେ କଣ ଭଲ ଭଲ ଚାଷ ସବୁ ହୁଏ?
ଆମର ଏଠି ଅଧିକ ହୁଏ ଧାନ ଚାଷ ଯାହାକୁ ଲୋକମାନେ ସବୁଦିନ ଏଠି ଖାଆନ୍ତି। ଆପଣଙ୍କ ଏରିଆରେ କଣ କଣ ଖାନ୍ତି ସବୁ ସବୁଦିନ?
ଆଉ ବାଆମ ଏରିଆରେ ତ ବହୁତ ବାଦାମ ଚାଷ ହୁଏ। ଆଉ ଏଇ ଶ୍ରୀ ପଣସ କଦଳୀ ଏଇ ସବୁ ଚାଷ ହୁଏ ଆଉ ଆମର ଗାଡିଆରେ ପ୍ରାୟତଃ ଦୁଇଶହ ରୁ ତିନିଶହ ମାଛ ଛଡା ହେଇଛି। ଆପଣଙ୍କ ଏରିଆରେ ଗାଡିଆ ଅଛି କି?
ଆମର ଗାଡିଆ ଠାରୁ ଆରମ୍ଭ କରି ନଈ ପର୍ଯ୍ୟନ୍ତ ସବୁ ଅଛି ନଈରେ ତ ସବୁ ଆପଣ ଜାଣିଥିବେ ଗାଡିଆରେ ବି ଚାରିଶହ ପାଞ୍ଚଶହ ଭଳିଆ ମାଛ ଅଛନ୍ତି। ସାପ ବେଙ୍ଗ ସବୁ ଅଛନ୍ତି।
ଆପଣଙ୍କ ଗାଁ ରେ ଆପଣଙ୍କ ଛୋଟ ଛୋଟ ସାଙ୍ଗ ସାଥି ସବୁ ଅଛନ୍ତି ଆପଣ କିକି ଖେଳ ଛୋଟ ସାଙ୍ଗସାଥିଙ୍କ ସହିତ ଖେଳନ୍ତି।
ଆମେ ଲୁଚକାଳି କିତିକତିଆମେ ନୁଚକାଳି କିିତକିତ ଦୌ ଧାଦେଉଡି ସବୁ ଇତ୍ୟାଦି ଆରମ୍ଭ କରି ସବୁ ଖେଳୁ। ଆପଣ?
ନେ ଆମେ ଆମର ବି ଏଇ ଖେଳ କୁଦ ବହୁତ ଭଲ ହୁଏ। ଆଉ ଆପଣ ଘରେ ସବୁ ଛୋଟ ଭାଇ ଭଉଣୀ ଅଛନ୍ତି ଆମ ଘରେ ତ ବହୁତ ଛୋଟ ମୋର ଭାଇ ମୋ ବଡ ଭଉଣୀ ଭାଇ ଅଛନ୍ତି ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘଲେ ବାପା ମା ଜେଜେମା ଜେଜେ ବାପା। ଦାଦା ଖୁଡିଅପା ସବୁ ସବୁ ଅଛନ୍ତି। ବହୁତ ମିଳିମିଶିିକ ଆମେ ରହୁଛେ ଆପଣଙ୍କ ବଡ ଫ୍ୟାମିଲି ନା ଛୋଟ ଫ୍ୟାମିଲି।
ଆମର ତ ବଡ ଫ୍ୟାମିଲି ପ୍ରାୟତଃ ବାରରୁ ପନ୍ଦର ଜଣ। ଆଉ ଏବେ ବାପା ବୋଉ ଭଉଣୀ ଭାଇ ଏଇ ସବୁ ଆପଣ ନିତିଦିନ ର ସକାଳେୁ ଉଠି କଣ କଣ କାମ କରନ୍ତି?
ସକାଳୁ ଉଠୁ ଆମେ ଭୋର୍ ଚାରିଟା ରୁ ତାପରେ ଆମେ ଯୋଗ କରୁ। ଯୋଗ କରିସାରିଲା ପରେ ପାଠ ପଢୁ। ତାପରେ ସ୍କୁଲ ପାଇଁ ରେଡ୍ଡି ହଉ। ଯେହେତୁ ଆମର ସକାଳ ସ୍କୁଲ ସେଥିଲାଗି। ତ ଆପଣ ସବୁ କଣ କଣ ଖାଆନ୍ତି ଖରା ବେଳେ?
ମୁଁ ତ ପ୍ରାୟତଃ ଆଜି ସାତଟାରୁ ଉଠି ପ୍ରାୟତଃ ଭାତ ଡ଼ାଲି ଉ ତରକାରୀ ଆଉ ଚିପ୍ସ ଏସବୁ ଜିନିଷ ବହୁତ ଖାଇଥିଲି ଏବେ ତ ଆମର ଅ ପିଠା ସବୁ ଖାଇଲି। ଆ ଆପଣ ରଜ କେମିତି କଣ କଟିଲା ମୋରତ ରଜ ଏଠି ଏ କପିଳାସ ଯାଇଥିଲି ଆଉ ସେଠୁ ଆମର ଗୋଟେ ପାର୍କ ଯାଇଥିଲି ଆପଣ ତିନି ଦିନର କ ଦାରଜ କହିବେ।
ଫାଷ୍ଟେ ମୁଁ ମାମୁଁ ଘରକୁ ଯାଇଥିଲି ମା ମାମୁଁ ଘରେ ସେଠି ନୁଆ ଡ୍ରେସ୍ ହେଲା। ତାପରେ ବୁଲାବୁଲି ବହୁତ୍ ହେଲା ସେଠିବି ଖେଳ ହଉଥିଲା ମ୍ୟିଜିକ୍ ଚେୟାର୍ ଠାରୁ ଆରମ୍ଭ କରି ଡ୍ୟାସ୍। ସଙ୍ଗ୍ କବିତା ସବୁ ଆଭେଲେବୁଲ୍ ଥିଲା ତସେଠି ବହୁତ ମଜାମସ୍ତି କଲୁ ମଜାମସ୍ତି କରି ତାପରେ ଏବେ ଘରକୁ ଆସିଚୁ। ଆପଣଙ୍କର କଣ କେମିତି କଟିଛି?
ଯାଇଥିଲି ସେକେଣ୍ଡ ରଜ ରେ ଆମର ଫିଲ୍ମ ଦେଖିବାକୁ ଯାଇଥିଲି ଆଉ ଥାର୍ଡ ରାଜରେ ସେଇ ତାର ପାଖରେ ସବୁ ବୁଲାବୁଲି କରି ଘରକୁ ଆସିଥିଲି। ଆଉ ଏବେ ଆପଣଙ୍କ ଘରେ କେତେ କଣ ହ ଏଠି କଦଳୀ ଗଛ ଅଛି ଭଣ୍ଡା ଗଛ ଅଛି।
ଆମର ଏଠି ପ୍ରାୟତଃ ଅଧିକ ମାତ୍ରାରେ ରହିଛି କଦଳୀ ଗଛ ଗୋ ଟି କାନ୍ଦିରେ ପ୍ରାୟତଃ ପୁରା ଦୁଇଶହ ଉପେରେ ହେଇଯାଏ କଦଳୀ ଗଛ।
ଆଉ ଆମ ଘର ପାଖରେତ ବହୁତ୍ ଭିନ୍ନ ଭିନ୍ନ ଓଉ ଗଛ ଆଉ ବାହାଡ଼ା ଗଛ। ଆଉ ଏ ସବୁ ଫୁଲ ଗଛ ବହୁତ୍ କନିଆର ମନ୍ଦାର। ଟଗର ଯେତେ ପ୍ରକାର ଅଛି ଆପଣଙ୍କ ଘର ପାଖରେ କଣ କଣ ସବୁ ଅଛି?
ଆମ ଘର ପାଖରେ ଟଗର ମନ୍ଦାର ଇତ୍ୟାଦି ସବୁ ଆଉ ଆପଣଙ୍କର ପଶୁ ପକ୍ଷୀ ଯୋଉ ରହନ୍ତି ସେଠି କିଛି ଅଛିକି? ମାନେ ଘର ଭର ତିଆରି କରିଥିବେ ରହିବାକୁ।
ନାଇ ଆମର କିଛି ନାଁ ଆମରତ ପ୍ରାୟ ବାରିରେ ପଶୁ ପକ୍ଷୀ ମାନେ ରୁହନ୍ତି। ଆଉ ଆମର ବେଲ ଗଛତ ବହୁତ୍ ଭଲ ହେଇଚି ଆମ ବାରିରେ।
ଆଜ୍ଞା ଆମରବି ଏଠି ଗୋଟେ ଗୁହାଳ ଅଛି ଖାଲି ଗାଈ ରହୁଚନ୍ତି। ଛେଳି ମାନଙ୍କରବି ଅଛି। ସମସ୍ତେକୁ ଖାଇବାକୁବି ଦିଆ ହଉଚି ଆପଣ କଣ କଣ ଖାଇବାକୁ ଦିଅନ୍ତି ତାଙ୍କୁ?
ଚୋକଡ଼ କୁଣ୍ଡା। ଭାତ ଆଉ ସବୁ ଜିନିଷ ସବୁ ଗାଇକି ଦିଆଯାଏ ଆଉ ଆମ ଘର ପାଖରେ ପ୍ରାୟତଃ ପାଞ୍ଚରୁ ସାତଟି ଚାକୁଣ୍ଡା ଗଛ ଆଉ ବେଲ ଗଛ ଏସବୁ ବହୁତ୍ ବହୁତ୍ ଭଲ ଭଲ ନେଚର ଅଛି ଆପଣଙ୍କ ଘର ପାଖରେ କଣ କଣ ଅଛି ସବୁ କହିବେଟି?
ଆମର ଆକ୍ଚୁଅଲି ବହୁତ୍ ଭଲ ଭଲ ଜିନିଷ ଅଛି। ଲୋକମାନେ ବହୁତ୍ ପସନ୍ଦ କରୁଚନ୍ତି ଆମର ବହୁତ୍ ମାତ୍ରାରେ ବି ଗଛ ଲାଗୁଛି ଏଠି ଆଉ ଆମେ ଭଲ ଲାଗୁ ମାନେ ଭଲ ଲାଗୁଚି ଆମ ସେଇ ଯୋଉ ଏରିଆଟା ଆପଣ କେମିତି କଣ ଗଛ ଫଛ କେତେ ମାତ୍ରାରେ ଅଛି।
ଆଉ ଏବେ ଆପଣଙ୍କ ସାନ ଭଉଣୀ କଣ ପଢ଼ାପଢ଼ି ବଡ଼ ଭଉଣୀ ସବୁ କରୁଚନ୍ତି ଘରେ?
ହାଲୋ।
ହ୍ୟାଲୋ।
ଆମ ଘରେ ଆମ ଘରେ ପ୍ରାୟତଃ ସବୁ ବହୁତ ଭଲ ଭଲ ଅଁ ପିଲା ପ ପାଠ ପଢା ପଢି ଚାଲିଚି ଆପଣଙ୍କ କେମିତି କଣ ଚାଲିଚି।
ଆଜ୍ଞା ମୁ ଏଠି ଜହ୍ନି ଚାଷ ବି ବହୁତ ମାତ୍ରାରେ ହଉଚି ଜହ୍ନି। ଆଉ କଲ୍‌